ଆଜ୍ଞା ନମସ୍କାର!
ଆପଣଙ୍କ ଘର କୋଉଠି ସାର୍?
ସା ଆମ ଘର ଏଇ କେଉଁଝର ସାଇଡରେ। ସେ କଣ କରୁଛନ୍ତି ଆପଣ?
ମୁଁ ଏଇ ଯଷ୍ଟ ଖାଇକି ଏବେ ଆସିଲି, ଆମ ଏଇ ମଣ୍ଡପ ଗୋଟେ ଅଛି ଆମର ବସ୍ଚି
ଆଜ୍ଞା-ଆଜ୍ଞା! କଣ ଖାଇଲେ ସାରେ?
ମୁଁ ଖାଲି ରୁଟି, ଚିକେନ ଆଉ ହୋଉଛି, ଆଉ ଚିଲ୍ଲି ଚିକେନ୍। ଚିକେନ ତରକାରୀ, ଚିଲ୍ଲି ଚିକେନ୍ ଏତିକି ଆଉ। ଦିଇଟାଙ୍କୁ ମିଶିକି ଖାଇଲି।
କଣ କେମିତି, ଏଥର ରଜ କଟିଲା ଆପଣଙ୍କ ଆଡେ?
ରଜ ତ ଭଲସେ କଟିଲା ଆଉ ରଜ ତ ଦିଇଦିନି ମେଘ ହେଲା ମ ମ। ମଝିରଜଟା ଟିକେ ଯାହା ଆଉ। ଯାହା ବୁଲିଲୁ ଆଉ ଆମର ଏଠି ପାଖରେ ବାଲିପାଳ ଦେଓଙ୍ଗା ଏମି ସବୁ ପଡେ। ଟିକେ ଟିକେ ମଉତ୍ସବ ମାନେ ଟିକିେ ପାର୍ଟି ମାନେ ଟିକେ ଫଙ୍କସନ୍ ଭଳିଆ ହୁଏ ଆଉ।
ଆଜ୍ଞା।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
ଆପଣଙ୍କ ପ୍ରପର ଘର କୋଉଠି କି ଆମର ତ ପ୍ରପର କେଉଁଝର ଆପଣଙ୍କ କୋଉଠି।
ଆମର ଏଠି ଆମର ପୁରୀ ପୁରୀ ଆମର।
ଓହୋ ପୁରୀଆଡେ ସେମିତି ଜାଗା ଅଛି ନାଇଁ।
ଆଜ୍ଞା।
ଆଜ୍ଞା ଆଉ ସାରେ। କଣ କେମିତି ପୁରୀରେ ସାର ରଥଯାତ୍ରା ବହୁତ୍ ବଢିଆ ହୁଏ ଏଥର ରଥଯାତ୍ରା। ଯୋଉ ଆମର ସ୍ନାନପୂର୍ଣ୍ଣିମା ଯାଇଛି ଏବେ ରଥଯାତ୍ରାରେ ବହୁତ ବଢିଆ ଆୟୋଜନ କରୁଥିବେ।
ହଁ ବହୁତ ବଢିଆ ବହୁତ ବଢିଆ ଲାଗୁଛି ଏ ଆସିକି ପ୍ରଭୁଙ୍କ ପାଖରେ ବସିଲା ବେଳକୁ ବହୁତ ବଢିଆ ଲାଗୁଛି।
ଆଜ୍ଞା ନିହାତି ନିହାତି ଆପଣଙ୍କ ସେପଟେ ଜାଗା ପୁରୀରେ ଜନ୍ମ ହେଉଛନ୍ତି ମାନେ ଆପଣଙ୍କର ଗୋଟେ। କହିବାକୁ ଗଲେ ଆପଣଙ୍କ ଧନ୍ୟ ମାନେ ମାନେ କୋଉଳିଆ ଜୀବନ ଆପଣଙ୍କର। ଆଉ ସବୁଦିନ ଯାଇକି ଠାକୁରଙ୍କ ପାଖରେ ବସୁ ଥିବେ ଆଉ ଆଳତିୀ ନଉ। ସେଇ ଯଉ। ହ ସୌଭାଗ୍ୟ ଆଉ କାହାର ନାହିଁ ଆଜ୍ଞା ନିହାତି। ଆଉ ସାର୍ ପୁରୀରେ ଆପଣ ଯୋଉ ରଥଯାତ୍ରା କେମିତି କଣ କଣ କେମିତି କରନ୍ତି। ମାନେ ଧର ଆଜି ଇଏ ହେଲା। ପୁଣି ବାହୁଡ଼ିବେ ଏ ବେଳକୁଡେ ଠାକୁର ବାହୁଡ଼ନ୍ତି। ସେତେବେଳେ କଣ କେମିତି ହୁଏ।
ଆମର ବାହୁ ରଥଯାତ୍ରା ଦିନ ପ୍ରଭୁ ଆସନ୍ତି ବାହାରକୁ। ଆଉ ତାଙ୍କୁ ଶହ ଶହ ଲୋକ। ମୁଖ ଆଉ ଠାକୁରଙ୍କ ନାମ ଧରି ଘଣ୍ଟ। ଆଉ ହୁଳହୁଳି ଶଙ୍ଖ ଫୁଙ୍ଖ ନ କରି।
ଆଜ୍ଞା। ଆଜ୍ଞା ବାହୁଡିଲା ବେଳକୁ ଯୋଉ ମାଉସୀ ମନ୍ଦିରକୁ ଆଗେ ଯାଆନ୍ତି ଠାକୁର।
ମାଉସୀ ମନ୍ଦିରରୁ ଆସନ୍ତି ମାଉସୀ ମନ୍ଦିରକୁ ମାଉସୀ ମନ୍ଦିରରୁ। ଫେରିଲା ବେଳକୁ ଲକ୍ଷ୍ମୀ ମା ଯିଏ ସେ ରାଗିଯାଆନ୍ତି ଏଇ ଯୋଉ ଆମର। ପୁରୀରେ ଯୋଉ ଦ୍ଵାର ସେ ଖୋଲନ୍ତିନି ଫେଣି। ରସଗୋଲା ଶୁଣିଥିବେ ରସଗୋଲା ଦେଲା ପରେ ଯାଇଁକି। କି ତାଙ୍କର ରାଗ ଶାନ୍ତ ହୁଏ ତାପରେ ସେ ଖୋଲନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ୍ ବଢିଆ ଐତିହ ଐତିହାସିକ ଜିନିଷ ସେ ସବୁ। ସେ ସବୁ ଜାଣିବା ଆମର ସ୍ଵଭାଗ୍ୟ କଥା। ଆପଣଙ୍କ ସହିତ କଥା ହେଇକି ମୁଁ ଧନ୍ୟ ମନେ କରୁଛି ସାର୍ ଆପଣ ସେଇଭଳିଆ ଜିନିଷ ସବୁ ମତେ। କହିଥିବାରୁ ଆଉ ସାରେ ଆପଣ କଣ ଚାଷ ବାସ କରନ୍ତି ନା କଣ କରନ୍ତି।
ନା ଏପଟେ ତ ଆମର ଚାଷ ବାସ ନାହିଁ ଆମର ସେପଟେ। ଆମର ତ ପୁରୀରେ ଆସିିକି ରହୁଛୁ କିନ୍ତୁ ଗାଁରେ ଆମର। ଜେଜେବାପା ଯୋଉଠି ଥିଲେ ତାଙ୍କର ଗାଁରେ ହଉଛି ଚାଷ ବାସ ହୁଏ ଧାନ ଚାଷ ହୁଏ। ହଡ଼୍ର ଚାଷ ହୁଏ ହଡ଼ର।
ଆଜ୍ଞା ଆଜ୍ଞା ଆପଣ ତନ ସେ ପୁରୀରେ ଯ ଘର ଫର ଭଡା ଦେଇଥିବେ ବୋଧେ ଲାଗୁଛି।
ହଁ ହବ।
ଆଜ୍ଞା ଆଜ୍ଞା। ସେ ଭଡା ଦେଇକି ଆପଣ ସେଠି ଲୋକ ରଖୁଥିବେ ତା ପଇସା ପତ୍ର ଯାହା ଆପଣଙ୍କ ଇନକମ ହଉ ସେଇଟା ସୋର୍ସ ଅଫ୍ ଇନକମ୍।
କଣ କହିଲେ?
ସେଇଟା ଆପଣଙ୍କୁ ଇନକମ ବୋଧେ ପୁରୀରେ ଭଡା ଫଡା ଦଉଥିବେ ଆଜ୍ଞା। ଆଉ ସାର୍ କଣ କେମିତି ଏଠି ସି ବିଜ ପାଖରେ ନା କୋଉଠି କଣ ଆପଣଙ୍କ
ନା ଆମର ତ ରୋଷେଇ ମାମା ଆସୁଛନ୍ତି ରୋଷେଇ କରୁଛନ୍ତି କେତେ ବେଳେ କେମତି ଫାଷ୍ଟଫୁଡ଼ ଫାଷ୍ଟଫୁଡ ଟିକେ ଖାଇତେ ପଳଉ।
ଏଇ ଭରା କୋଉଠି ଦିଇ ଜଣ ଆପଣ କରୁ ଘର ଯୋଉ।
ଆମର ପୁରୀ ଆମର ର
ସି ବିଜ ପାଖରେ ନା ମନ୍ଦିର ମନ୍ଦିର ପାଖରେ ଆଜ୍ଞା ସ ବି ପାଖ ରେ ନାଇ କି ଓହୋ। ଆଜ୍ଞା ବଢିଆ ତ ସମୁଦ୍ର କୂଳ ଲାଗିଥିବ ଆପଣଙ୍କ ସେଠୁ ପୁରା ସମୁଦ୍ରର ମଜା ନେଇ ପାରୁଥିବେ।
ହଁ ଏଇ ସନ୍ଧ୍ୟାବେଳେ ଯାଇକି ଟିକେ ବସିବା କଥା।
ଆଜ୍ଞା ବହୁତ ବଢିଆ ଲାଗୁଥିବ ସେଠି, ସେଠି ସାର୍ ବହୁତ ସାରା ଜିନିଷ ଯେମିତି କିି ଆମିଷ ଜାତୀୟ ଜିନିଷ ଯେମିତି ଖାଦ୍ୟ ସେ ସବୁ ସେଠି ବହୁତ ଭାବରେ ପ୍ରଚଳିତ, ଯେମିତି କିି ଆମର ଅ ଗୋଟେ ଅକ୍ଟୋପସ କୁହନ୍ତି ଯୋଉଟା କି କି ଆଠଟା ହାତ ଥିବା ତାର ତାକୁ ବି ଖାଆନ୍ତି ମାଛ ବହୁତ ସାରା ଛୋଟ ଛୋଟ ମୋଟ ଚୁନା ମାଛ ହଉ ନହେଲେ ଉହୁ ଯେମିତିକି ଆମର ଅ କୁହନ୍ତି ଇଲିଶି ମାଛ ହଉ ନହେଲେ ଛୋଟ ଛୋଟ କଙ୍କଡା ଆଉ ଏଇ ସବୁ ଜିନିଷ ସବୁ ସେଠି ଅ ବହୁତ ସହଜରେ ମିଳିଯାଏ ନୁହେଁ କି? ଆଜ୍ଞା ଉଁ ଆଉ ସାର କଣ କେମିତି ଆପଣ କେବେ ସେ ଯୋଉ ସି ଫୁଡ୍ ଯେମିତି କିି ସମୁଦ୍ର ର ପାଖରେ ଯୋଉ ଯେତିକି ଅ ଅ କନ୍ତି ଆମର ଆମିଷ ଜାତୀୟ ଖାଦ୍ୟର କେବେ ମନ୍ ମାନେ ନେଇ ପାରିଛନ୍ତି ସୁଯୋଗ କେବେ, ମାନେ ଖାଇବା କେବେ ଆଜ୍ଞା। ଆଜ୍ଞା। ଆଉ ସାରେ ଆଉ କଣ ସାର୍ ଏବେ ସାର୍ ଆପଣଙ୍କର ଇଏ କଣ ଆପଣ ମ୍ୟାରେଜ କରିସାରିଲେ ନା କଣ?
ହଁ ମୋର ମ୍ୟାରେଜ ସରିଛି।
ଆଜ୍ଞା ଆପଣ ମ୍ୟାରେଜ ସରିଛି ମାନେ କେତେ ବର୍ଷ ହେଇଗଲାଣି?
ମୋର ସେଇ କେତେ ସତଚାଳିଶ ଅଠଚାଳିଶ ହବ।
ଆଜ୍ଞା ଆଜ୍ଞା ଉଁ ହୁ। ଆ ସାର୍ ମୋର ତ ବୟସ ତିରିଶ ବର୍ଷ ଜମା।
ଓ ହୋ।
ଏଇ ଯୋଉ ମ୍ୟାରଜ ସରିନି, ଆଜ୍ଞା ସରି ନି ମ୍ୟାରଜ ଆଜ୍ଞା ପଢାପଢି ସରିଲାଣି ଏଇ ମ୍ୟାରେଜ ପାଇଁ ଟିକେ ଇଏ ଅଛି, ମ୍ୟାରେଜ କରଦେଲେ ଉଁ ହାତକୁ ଦି ହାତ ହେଇଗଲେ ଉ ଏଇ ଯୋଉ ଦୁଃଖରୁ ଆମକୁ ଆର ପାରିକି ପଳେଇବା। ଘରର ହାତ ରନ୍ଧା ସ୍ତ୍ରୀଙ୍କର ହାତ ରନ୍ଧା ଟିକେ ଖାଇବାକୁ ବହୁତ ଇଚ୍ଛା ହଉଛି। ଏହା କଷ୍ଟ କେତେଦିନ ସିବୁ ନିଜେ ବ୍ୟାଚିଲର ଲାଇଫ୍, ବହୁତ କଷ୍ଟ ସାରେ। ଆପଣ ତ ସାର୍ ଏବେ ବାହା ଥିବେ ଆପଣଙ୍କର ସ୍ତ୍ରୀ ଆପଣଙ୍କୁ ଖାଦ୍ୟ ପରଶି ଦେଉଥିବେ। ଉଁ ଆପଣଙ୍କୁ କିଛି କାମ କରିବାକୁ ପଡୁନଥିବ ଆପଣଙ୍କର, ଆଜ୍ଞା ନା ଆପଣ ସାର ସବୁ କାମ ନିଜେ ନିଜେ ନିଜର କରନ୍ତି ନା ସିଏ କରନ୍ତି, ଆଜ୍ଞା ଆଜ୍ଞା ଆଛ, ଆପଣ ଯବା ଯବାନ ଆପଣଙ୍କୁ ଏଇଭଳିଆ ସ୍ତ୍ରୀ ମିଳିଥିବାରୁ ଆଉ ଆଉ ସାର୍ କଣ କେମିତି ଏଥର ଆପଣଙ୍କ ଆଡ଼େ ବର୍ଷା ଫର୍ଷା ହେଇଛି?
ହଁ ବର୍ଷା ଇଆଡେ ହେଇଛି, ହେଇଥିଲା ପ୍ରବଳ ରେସରେ ହେଇଛି ଏପଟରେ। ଆପଣ ଆପଣଙ୍କ ଆଡେ ତ ହେଇଥିବ ସେଇ ଆସ୍ତେ ଆସ୍ତେ ହେଇଥିବ ଆଉ।
ଆଜ୍ଞା ଆଜ୍ଞା ଆସ୍ତେ ଆସ୍ତେ ହେଇଥିବ ଧୀରେ ଧୀରେ, ଏପଟ ବର୍ଷା ଏଇନା ନାହିଁ, ସାର୍ ଆପଣ ସେପଟ କେମିତି ହେଇଚି କହିବାକୁ ଗଲେ ବହୁତ ଜୋରରେ ବ ଉଁ ଯେହେତୁ ଜଗନ୍ନାଥଙ୍କ ପାଖାପାଖି ଏରିଆ ବର୍ଷାର କୌଣସି ଅଭାବ ହେଉନଥିବ। ଆଉ ବହୁତୁ ଖୁସି ଲାଗିଲା ସେପଟେ ବର୍ଷା ହେଇିଛି ଶୁଣିକି ଏତେ ଜୋରେ ଆମର ଏପଟେ ବର୍ଷାର ଆଜ୍ଞା ରଜ ସାରେ ଏପଟେ ଆମର ଏଇ ପାଖ ଗାଁ ଅଛି ଗୋଟେ ଯେମିତି କିି ପାଖପାଖ ଏରିଆ ଯମତି ବେଲ ଭାଳି, ବାଲି ହେରା ଆମ ଗାଁ ପାଖ ଆଜ୍ଞା ଏରିଆ, ସେ ସବୁ ଜାଗାକୁ ଯାଇକି କି ଆମେ ରଜର ମଜା ନେଇଛୁ ବହୁତ ଭଲ ଲାଗେ ଏପଟେ ଅ ଓଡିଆ ସଂସ୍କୃତି ଆ ପରମ୍ପରାକୁୁ ଆମେ ଆମର ଏପଟେ ବଯାୟି ରଖୁଛନ୍ତି। ଯେମିତି କିି ଝିଅ ମାନେ ସବୁ ରଜରେ ଅ ମେହେନ୍ଦୀ ଲଗେଇକି କୌଣସି କାମ କରନ୍ତି ନାହିଁ ସେମାନେ ଆଉ ସେମାନେ ବସିକିରି ପିଲାମାନଙ୍କ ବ ପିଲାମାନେ ତାସ ଖେଳନ୍ତି। ସେମାନେ ପୁଚି ଖେଳନ୍ତି ଖାଲି ଖେଣନ୍ତି ସେମାନେ କୌଣସି ନାଇଁ ପୋଡ ପିଠାର ମଜା ନିଅନ୍ତି ଆଉ ଯେମିତି କିି ରଜରେ ଦୋଳି ଖେଳନ୍ତି।
ଆପଣ ସେମାନେ କି ପାନ ଫାନ ଖାଆନ୍ତି ନା?
ଆଜ୍ଞା ପାନ ମୁଁ ଖାଏ ରଜ ପାନ କେବଳ ଖାଏ ଆଉ କିଛି ମୋର କେମିତି ସରେ ସେ ସବୁ ଯେମିତିକି ଆଜ୍ଞା ନାହିଁ ଆ ସାର୍ ଆପଣ ଅମଳ ଫମଳ କରନ୍ତି?
ନା ମୋର ସେଇ ଗୁଟକା ଟିକେ ଅମଳ ଆଉ ନହେଲେ କିଛି ନାଇ।
ଆଜ୍ଞା ହଁ ହ ଗୋଟୁକ ଆଜ୍ଞା ଛାଡ଼ିଦେବା କଥା ଦେହ ପାଇଁ ହାନିକାରକ ଆଜ୍ଞା।
କଣ କରିଆ?
ଆଜ୍ଞା ବୟସ ବୟସ ଯେହେତୁ ଆଜ୍ଞା ବୟସ ଯେହେତୁ ସେଗୁଡା ମନ ହୁଏ କିନ୍ତୁ ଗୋଟୁକା ଆଜ୍ଞା ଛାଡିଦବା କଥା ତମ୍ବାଖୁ ଜିନିଷ ଯୋଉ ସବୁ ଖାଇବା ଦେହ ପ୍ରତି ହାନିକାରକ ଆଜ୍ଞା। ଆଉ ସାରେ କଣ କେମିତି ଏଥର ଆପଣଙ୍କ ଆଡେ ରଜ ସାର୍ କେମିତି କଣ ହେଇଛି?
ଆମ ଆଡେ ତ ରଜ ସେଇଭଳିଆ ହେଇଚି ଆମର କଣ ଆମର ଏପଟେ ସହର ଏରିଆ। ବସିକି ଘରେ ମଟନ ଭାତ ଖାଇକି ଏସିି ଲଗେଇ ଶୋଇବା କଥା କଣ।
ଆଜ୍ଞା ଆଜ୍ଞା ସେରେ ଏ ସିରେ ହେଉଛନ୍ତି ସେଇଟା ହୁଁ ହୁଁ ବହୁତ ଇଏ ଆପଣଙ୍କୁ ସାରେ ହୁଁ ସେପଟେ ତ ମାନେ ଗରମ ବହୁତ ଜୋର ହଉଥିବ ଲା
ପ୍ର ପ୍ରବଳ ଗରମ ଗୁଳୁ ଗୁଳିଟା ଅଧିକ ହେଉଛି ବା।
ଆଜ୍ଞା ଆଜ୍ଞା ନିହାତି ଏପଟେ ଆମର ଏପଟେ ଜଙ୍ଗଲ ଏରିଆ ସାଡେ ଗରମ ଟିକେ କମ୍ ହୁଏ। ଅ ହୁଏତ ଗରମ ଦିନରେ ଟିକେ ଅଧିକ, ଆଜ୍ଞା ଥଣ୍ଡା ଆଜ୍ଞା। ଗଛ ପତ୍ର ବହୁତ ସାରା ଜିନିଷ ଅଛି ବୃକ୍ଷ ଲତା ସବୁ ଏପଟେ ଆମର। ପ୍ରାକୃତିକ ପରିବେଶ ହଉଛି କେଉଁଝର ସାର୍ କୁହନ୍ତି। ଆଉ ସାର୍ ଏପଟେ ତ ବହୁତ ସାରା ଜିନିଷ ଅଛି ଆଉ ବୁଲିବା ପାଇଁ ବି ସାର ବହୁତ ସାରା ପର୍ଯ୍ୟଟନ ସ୍ଥଳୀ ଅଛି ଆମର ଆଜ୍ଞା ଆଜ୍ଞା ଜାଣିଥିବେ ଆପଣ।
ଶୁଣିଥିଲି।
ଆଜ୍ଞା ଆପଣ ଆସିଛନ୍ତିି କେବେ?
ହଁ ମୁଁ ଯାଇଛି ଦି
ଏଇଠି ଆପଣ ସାର୍ ବନ୍ଧୁବାନ୍ଧବ ଏଠି ସାର୍ ବନ୍ଧୁବାନ୍ଧବ କିଏ ରିଲେଟିଭ ଅଛନ୍ତି କି ଆପଣ
ହଁ ହଁ ଆମର ସେଠି ଅଛନ୍ତି ଆମର ସେଇଠି ଏଠି ଅଛି ଗଦୁଆଁରେ ଅଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ସେପଟେ ଗୋଟେ ଗାଁ ଆଜ୍ଞା ଆଜ୍ଞା ଜାଣିଛି ଜାଣିଛି।
ହଁ ସେଇଠି ରିଲେଟିଭ ଅଛନ୍ତି ଆଉ ମାଉସୀ ମାଉସୀ ଘର ହେବେ।
ଆଜ୍ଞା। ଆଉ ସାରେ କଣ କେମିତି ଆପଣ ଉଁ ଏଥର ମାନେ ଏଇ ଯୋଉ ଫସଲ ଫସଲକୁୁ ନେଇ କଣ କିଛି କହିବେ କେମିତି କଣ ହଉଛି ଆପଣଙ୍କ ଆଡେ ନା ନା ହଉନି ସେପଟ୍
କଣ କହିବି ଏପଟେ ତ ନୂଆଁ ଆମ ଗାଁ ରେ ମୁଁ ଯେବେ ଯାଏ ଅଫିସ ରୁ ଛୁଟି ଯେବେ ମିଳେ ମୁଁ ଗାଁକୁ ଯାଏ ଆମ ବିଲବାଡି ଇଡେ ଯାଏ ଆମର ଗୋଟେ ପୋଖରୀ ଅଛି ମାଛ ମାଛ ଚାଷ କରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ପୋଖରୀ ନୁହେଁ କି ପୋଖରୀରେ ମାଛ ଫାଛ କେମିତି କଣ ଅ ବଢନ୍ତି କେମତି କଣ ତାକୁ ଦାନା ଦିଅନ୍ତି ନା।
ହଁ ଦାନା ଫାନା ଦିଆଯାଏ ସେ ବଢନ୍ତି ଫେଣି ତାକୁ ଇଏ ହେଇକି ଏଇଟା ସବୁ ଜେଜେବାପା ବୁଝିଲେ ତାଙ୍କ ଉଁ
ଝ ଆପଣଙ୍କ ଜେଜେ ବାପା ନୁହେଁ କି?
ହଁ ଜେଜେ ବାପା ଇଏ ସିଏ ଅଛନ୍ତି ସେ ବୁଝାବୁଝି କରନ୍ତି ସେ ମାଛ ଚାଷ ଆଉ।
ଆଜ୍ଞା ଆପଣଙ୍କ ଘରେ ସାର୍ ଆପଣ କେତେ କେତେ ଭାଇ କଣ କେମିତି କେତେ ଜଣ।
ଆମର ତିନି ଭାଇ।
ଆଜ୍ଞା ଆପଣ ବଡ ନା ସାନ?
ମୁଁ ସଭା ବଡ଼। ପା ଭାଇ ଛୁଆନ୍ତ ତ ଭାଇ ମୁଁ ବଡ ହେବି ନା ବଡ ଆ ମୋ ତଳ ଅଛି ମଝିଆ ତାପରେ ସାନ ଆଉ। ସାନଟା ସା ସାନଟାରେ ଏବେ ଦଶମ ସାନଟାରେ ଏବେ ଦଶମ ସଇଲା।
ଆଜ୍ଞା ବହୁତ ସାରା କାର୍ଯ୍ୟଭାରା ଆପଣଙ୍କ ଉପରେ ଥିବ ଯେହେତୁ ବଡ଼ ଆପଣଙ୍କ ଉପରେ ସବୁ କିିଛି ଥିବ। ଆଜ୍ଞା ସାର୍ ତାହେଲେ ରହୁଛି ମୁଁ ସାର୍ ମୁଁ ରହୁଛି ତାହେଲେ ଆଜ୍ଞା ଆଜ୍ଞା।